ହ୍ୟାଲୋ
ହ ଆଗା
ହେଲେ ଆପଣ ଯୋଉ ଏନ ସ ସି ପ୍ରୋଗ୍ରାମରେ ଯାଉଛନ୍ତି ସେଇଟା ଗାଁ ଗାଁ ରେ କିଛି ବୁଝାବୁଝି କରୁଛନ୍ତି। ନା ଖାଲି ଆପଣଙ୍କର କଣ ଇଏ ଅଲଗା ଇଏ ରେ ଅଛନ୍ତି
ନା ନା ଆମ ତମ ଗାଁ ଗାଁ କିଛି ବସିକି
ବୁଝିଲେ ଆଜ୍ଞା ଆମେ ଆସିଛୁ ଆଜ୍ଞା ଆମେ ଆସିଛୁ ଦଶ ଦିନ ଏଇଠି ମାନେ ଆମେ ଯୋଉଠି ଏ କ୍ୟାମ୍ପ ଟା ପଡିଛି ସେଇ ତାର ଗ୍ରାଉଣ୍ଡ ଭିତରେ ହିଁ ଆମେ ରହିବୁ। ଦଶ ଦିନ ଭିତରେ ତା ବାହାରକୁ ଆମେ ଯାଇ ଆମେ ତା ଦଶ ଦିନ ତା ବାହାରକୁ ଯାଇପାରିବୁନୁ, କି ସେଠୁ କୁଆଡେ ଯାଇ ସେଇ ଗ୍ରାଉଣ୍ଡ ଯେତିକିରେ ଅଛୁ ଆମେ ସେତିକିରେ ହିଁ ଦଶ ଦିନ ପୁରା ଟ୍ରେନିଂ ଯେମିତି ଆ ହୁଏ, ପୁରା ସେଇଭଳିଆ ରହିବୁ। ତ ଡ୍ରିଲ କରିବୁ ଡ୍ରିଲ କରିବୁ ଖାଇବାଟା ଏଇଠି ଆଉ ରୁମ ଦେବେ ଏଇଠି ଆଉ ପାଠ ପଢିବୁ ଏଇଠି ରହିବୁ ସବୁ କାମ ଆଉ ଯାହା କରିବୁ ଆ ଭିତରେ ବହୁତ ଭଲ ଜାଗାଟା ବି ପାଇଛୁ ଆମେ, ଆଜ୍ଞା। ଆମେ ଅଛୁ ଏବେ ଅଛୁ ଏବେ ରେଭେନ୍ସା ୟୁନିଭରସିଟି। ମହାନଦୀ କ୍ୟାମ୍ପସ ରେ, ନଜ ପାଖେରେ ନରାଜ ପାଖରେ ନରାଜ ଜାଣିଛନ୍ତି?
ଆଜ୍ଞା ଆଜ୍ଞା ଦେ ହଁ ଦେଖିଛି ଅପାର ସେଇଟ ତ।
ଆଜ୍ଞା ଆଜ୍ଞା ଆଜ୍ଞା ସେଇ ଆଜ୍ଞା ସେଇଠି ଆଜ୍ଞା। ଆଜ୍ଞା ବୁଲାବୁଲି ଭ ଭଲ ଲାଗେ। ତ ମୁଁ ଯେହେତୁ ଗୋଟେ ଛାତ୍ର ଟିକେ ତ କୁଆଡେ ାରୁି ତ ଖାଲି ଏଠି ଯିବି ଇଏ କରିବି ତ ମୋର ଗାଡି ତ ନାଇଁ ନାଇଁ ତ ମୁଁ ଯାଗାରେ ନାାଇଁ ତ ବସେ ଗୋଟେ ଜାଗାରେ ଆଉ ସାଙ୍ଗ ସାଥିଶହ ତ ଗପିକି ବସେ ଗପେ ଆଉ
ଉଁ ହୁଁ ନାଇଁ ବୁଲାବୁଲି କରିବା ପାଇଁ ସେମିତି କୁଆଡେ ଯାଇଥିଲେ? କେବେ ଅନୁଭୂତି ଆପଣଙ୍କର।
ଆଜ୍ଞା।
ବୁଲାବୁଲି କରିବା ପାଇଁ ଆଗରେ ପଢା ମାନେ ଇଏ ଛୁଟି ସମର ସିଜିନରେ ଆପଣ ଯୋଉ ଛୁଟି ହେଇଯାଏ କଲେଜ। ସପୋଜ ଯଉଥିରେ ପଢୁଥାନ୍ତୁ। କଲେଜ ହଉ କି ଆମର ହାଇସ୍କୁଲ ହଉ କି ଯଉଥିରେ ପଢୁଥାନ୍ତୁ? ବୁଲି ବୁଲି ଯିବା ପାଇଁ କୁଆଡେ ଯାଇଥିବେ ତ ସେମିତି।
ହଁ।
ସାଙ୍ଗସାଥି ମେଳରେ।
ହଁ।
କୋଉଠିକି ଯାଇଥିଲେ ସେମିତି।
ଆଜ୍ଞା ନାଇଁ ସେମତି ତ କୁଆଡେ ବୁଝିବାକୁ ଯାଇନି। ତ ମୁଁ ସେଇ ଗୋ ଯାଇ ଯାଇ ଆଜ୍ଞା ସେଇ ପୁରୀ ଗତିକି ଯାଇଛି।
ଆଚ୍ଛା।
ଆଜ୍ଞା ବର୍ଷକୁ ଥରେ ତ ତା ଜଗା କତିକି ତା ଡୋରି ଲାଗିବ। ଯିବା ପାଇଁ ବହୁତ ଖୁସି ଲାଗେ।
ହଁ ସେତା ତ ନିରାଟ ସତ୍ୟ କଥା। ଜଗନ୍ନାଥଙ୍କର ଡୋରି ନାଗିଲେ ଆପଣ କେବେବି ଯାଇପାରିବେନି। ଆଉ ମାନେ ସେଠୁ ବାହାର କରୁ ଦିଅନ୍ତିନି ସେ ରେଞ୍ଜ ଭିତରେ ନାଇଁ। କେତଦିନ ଆମର କ୍ୟାମ୍ପ ରହିବ ଆପଣଙ୍କର ସେଟା?
କଣ କରତି କହିଲେ ହବନି ଆଜ୍ଞା। ତ ଲୋକ କୁହନ୍ତି ଯେ ଜ ଜ ହ୍ୟାଲୋ।
ଆଜ୍ଞା।
ଆଜ୍ଞା ଲୋକ କୁହନ୍ତି ଯେ ଜଗନ୍ନାଥ ଗୋଟେ ଏମିତିକି ତାଙ୍କର ଡୋରି ଲାଗିଲେ ତ ତାର ଡୋରି ନ ଲାଗିଲେ ଆମେ ଯାଇପାରିବାନି। ଆରେ ଠାକୁରଙ୍କ ତ ଅ ତାଙ୍କ ଠାକୁର ଜଗନ୍ନାଥ ଠାକୁର ତ ବଡ ଠାକୁର ଯେହେତୁ। ଏଇଟା ତ କହୁଛନ୍ତି ତ ଏମିତି ବିସ୍ ସବୁ ଠାକୁରଙ୍କର କିଛି ମାନେ ଇଏ ଅଛି। ବିଷୟରେ ସମସ୍ତଙ୍କ ସବୁ ଠାକୁର ଆପଣ ବି ଜାଣିଥିବେ। ଆପଣଙ୍କ ଘର ଗତିରେ ବି ଠାକୁର ମନ୍ଦିର ଥିବ। ତ ବାହାରକୁ ଆଜ୍ଞା ଆପଣ ଯୋଉଠି କାମ କରିବା ଯାଉଥିବେ ସେଠି ଗୋଟେ ଠାକୁର ମନ୍ଦିର ଥିବ। ଆପଣ ଦେଖୁଥିବେ ସେଠି ଗୋଟେ ମନ୍ଦିର ଅଛି। କିନ୍ତୁ ଆପଣ ସେଠିକି ଯାଇପାରୁନଥିବେ। କାହିଁ ସେଇଟା ବି ଗୋଟେ ଡୋ ସେଠିବି ସେଇଠା ବି ଗୋଟେ ଡୋରି ହଉଛି।
ହଁ ହଁ ନିହାତି ନିହାତି ସତ କଥା ନିହାତି ସତ କଥା।
ଆଜ୍ଞା ସିଏ ବି ଗୋଟ ମାଙ୍କ ଠାକୁର ଅଛି। ତାଇ ମା ମତେ ହିଁ ଡାକୁନି ତା କତିକି। କାହିଁକି ନା ଯଦି ବିି ସିଏ ଡାକନ୍ତା ହେତୁ ନିଶ୍ଚିନ୍ତ ଯିବା ପାଇଁ। ତ ଏଇଟା ଆଜ୍ଞା ସବୁ ଠାକୁରଙ୍କର କିଛି କିଛି ଡୋରିଟା ଅଛି। ଯୋଉ ଆମେ ଠାକୁର କତିକି ଯାଇକି ବି ତାକୁ ଦର୍ଶନ କରିପାରୁ ନା ତାକୁ ଦେଖି ପାର ନା।
ଆଜ୍ଞା।
ନାଁ।
ଏଇଟା ସମ ସମସ୍ତଙ୍କ କ୍ଷେତ୍ରରେ ଆପଙ୍କ କ୍ଷେତ୍ର ବୋଲି ନୁହଁ। ଏଇଟା ସମସ୍ତଙ୍କ କ୍ଷେତ୍ରରେ ଏମିତି ହୁଏ। ଡୁରି ନ ନାଗିଲେ କୋଉଠିକି କିଏ ଯାଇପାରିବେନି। ସେଇଟା ଆପଣ ଦେଇକି ମନ୍ଦିର ମନ୍ଦିର ଦେଇକି ଯାଇଥିବେ ଦର୍ଶନ କରିପାରିବେନି।
ଆଜ୍ଞା ନିଶ୍ଚିନ୍ତ ଆଜ୍ଞା ମୁଁ ତ ପଢୁଛି। ଛ ଛତିଆ କରିଥିଲେ ମୁଁ ଡେଲି ଯାଉଛି ଛତିଆ। ଛତିଆ ଯାଉଛି ଆପଣ ଜାଣିଥିବେ ଛତିଆ ବଟ ବୋଲି ଠାକୁ କୁରେ ଜାଣିଥିବେ।
ହଁ ହଁ ଦେଖିଛି ମୁଁ ଥେଲି ସେଠି। ଛଅ ବର୍ଷ ଖଣ୍ଡେ ଥିଲି ଯାଜପୁର ରୋଡରେ।
ଆଜ୍ଞା ଜାଣିଥିବେ ଛତିଆ ବଟ। ତ ମୁଁ ଡେଲି ଯାଉଚି ତାରି ବାଟେ କିନ୍ତୁ ସେ ବଟ ଠାକୁର କତିକିି ତ ଯାଇପାରୁନି ମୁଁ। ଏ ପର୍ଯ୍ୟନ୍ତ ପଢିଲା ସମୟରେ ପଢିଲା ସମୟରେ ମୁଁ ନିଶ୍ଚିନ୍ତ ନିଶ୍ଚିନ୍ତ ଗଲିଣି ନିହାତି ପାନ ଛଅ ଥର ହବ ମାନେ ହେଲାଣି ପଢିଲିଣି ମୁଁ ଚାରି ବର୍ଷ ହେଟି କିନ୍ତୁ ଛଅ ଥର ଠା କୁରଙ୍କ କତିକି ଯାଇଛି। ଛଅ ଥର ଠାକୁରଙ୍କ କତିକି ଯାଇଛି। ଜାଣିବା ଆସି ମାନେ ଡୋରି ତ ତାର ଲାଗିବା ନିଶ୍ଚିନ୍ତ ଦରକାର।
ଆଜ୍ଞା ଆଉ ଆପଣ କଣ ଖାଇଛନ୍ତି ଇଏ ପେଁ ଏ ଜଙ୍ଗଲୀ ଜିନିଷ କଣ ଖାଇଛନ୍ତି? ଜଙ୍ଗଲୀ ଫଳ ମାନେ ଆପଣଙ୍କର କେନ୍ଦୁ ହଉ ଜାମ୍ବୁ ହଉ ଆଉ କୁସୁମୁ କୋଳି ହଉ କଣ ଖାଇଛନ୍ତି ନା ଖାଇନାହାନ୍ତି?
ନା ଆଜ୍ଞା ମୁଁ ତ ସେଗୁଡା ଖାଏନି। ମୋତେ ସେ ଏତେ ଫ ଫଳ ମୂଳ ଆଜ୍ଞା ଭଲ ତ ମୁଁ ସେଗୁରା ଖାଇନି ଆଜ୍ଞା।
ଜଙ୍ଗଲ କିସମର ଯୋଉ ଫଳ ଆମର ମିଳେ ଜଙ୍ଗଲରୁ ଯୋଉ ଜିନିଷଟା।
ଆଜ୍ଞା ଆଜ୍ଞା ମୁଁ ତ ଜଙ୍ଗଲ ଏତେ ନା ଆଜ୍ଞା, ଆଜ୍ଞା, ଆଜ୍ଞା। ଆଇଥିଲେ ନିଶ୍ଚିତ ମୋତେ ସେଉରା ଏତେ କିନ୍ତୁ ନୂଆ ଜିନିଷ ପାଇଲେ ମୋତେ ଖାଇବାକୁ ବହୁତ ଖୁସି ଲାଗେ। ମୁଁ ସେଇଆ ଖରାପ ହଉ କି ଭଲ ହଉ ସେ ଜିନିଷ ଟା ଖାଇବି ମୋତେ ସେଟା ଯେ ଯେମତି ଲାଗୁ ମୋତେ ଏଟା ନୂଆ ଜିନିଷଟା ମୁଁ ଖାଇନଥାଏ କେବେ ଚାଖିିବାକୁ ନଥି ନିଶ୍ଚିନ୍ତ ଆଉ ବହୁତ ଭଲ ଲାଗେ। କା ପାଇନି ତ ଆଜ୍ଞା।
ହାଲୋ, ହେଲେ ଆପଣଙ୍କର ଖାଲି ଧାନ ଦା- ଧାନ ଚାଷ ହୁଏ କି ନା ଆପଣଙ୍କର ବିରି କୁଳୁଥ, ମାଣ୍ଡିଆ ଏଗୁଡ଼ାକ ସବୁ ହୁଏ ସେପଟ ତ ନାଇ
ନା ଆଜ୍ଞା ସବୁ ଆଜ୍ଞା ଆମେ ଆଜ୍ଞା ଗ-ଗାଉଁଲି ଆମର ଆମର ତ ଆଜ୍ଞା ସ ସବୁ ଚାଷ ହୁଏ ଧା-ଧାନ ହୁଏ, ବିରି ହୁଏ, ମୁଗ ହୁଏ, ଆଉ ଆ, ଆମର ଫସଲ ଲାଗେ ଫସଲ ଆଜ୍ଞା ହୁଏ ବାଇଗଣ, ଭେଣ୍ଡି, ଜହ୍ନି, କାଙ୍କୁଡି କୋବି, ଲଙ୍କା ଏଗୁରା ସବୁ ଆଜ୍ଞା ଆମର
ଆପଣଙ୍କର ସୁବିଧା ଜ-ଜଳସେଚନ ସୁବିଧା ଟା ସୁ-ସୁବିଧା ଅଛି ବୋଧେ ସେପଟେ?
ଆଜ୍ଞା ଟିୱଲ୍ ଆ, ଆଜ୍ଞା ଘରରେ ନିଜେ ନିଜ ଘରେ ଖୋଳି ଦେଇଛନ୍ତି ଆଜ୍ଞା। ତ ଆମର ଏପଟେ ତ ମିସିନ ରେ ଉଠଉଚୁ ପାଣି ଉଠେଇକିନା ମଟର ରେ ପାଣି ଲଗେଇକି ଆଜ୍ଞା ମିଡୁ ଆଜ୍ଞା। ଘର କତିରେ ଆଜ୍ଞା କେନାଲ୍ ତ ଆ ଆଜ୍ଞା ନାଇଁ ସେରା କିନ୍ତୁ ଆମର ଅଛି। ହଁ ସେଟା ମାନେ ଆମ ନଈ ଆମ ଘର ପାଖରେ ନଈଟା ବି ଅଛି। ଆମର ଦିଟା ନଈ ଆମର ଅଛି ଆଜ୍ଞା।
ଓହୋ, ଖରସୁଆକୁ ଆପଣଙ୍କର ବ୍ରାହ୍ମଣୀ ନାଇଁ କି?
ଆଜ୍ଞା, ଆଜ୍ଞା।
ଅଁ, ହଁ। ହଁ ଭଲ ଆପଣଙ୍କର ପାଣି ସୁବିଧା ଅଛି ବୋଲି ଚାଷ ବାସ କରିପାରୁଛନ୍ତି, ଆମର ଇଆଡେ ଖାଲି ଖାଲି ବର୍ଷାକୁ ଅନେଇଲେ ଚାଷ ଧାନ ଟିକେ ହୁଏ। ନହେଲେ ଆଉ କି ତା ବ୍ୟତୀତ ଆଉ କିଛି ହୁଏନି।
ଆଜ୍ଞା, ଆଜ୍ଞା।
ବର୍ଷ ମୁଣ୍ଡରେ ଯୋଉ ବର୍ଷା ଟିକେ ହୁଏ, ସେଥିରେ ଆ, ଖାଲି ଚାଷ ଧାନ ଚାଷ ହୁଏ। ତା ବ୍ୟତୀତ ଆଉ କିଛି ହୁଏ ନାହିଁ। ଆପଣଙ୍କର ତ ସିଆଡେ ସୁବିଧା ହଉଚି ସବୁର ସବୁ ଜିନିଷ ଭଲ ହଉଚି।
ଆଜ୍ଞା।
ଆଉ ବିରି ବି ପାଆନ୍ତି, ବିରି ବି ବେପାର କରିପାରୁଥିବେ। କୋଳଥ ବେ
ଆଜ୍ଞା, ଆଜ୍ଞା ଆମେ ତ ବେପାର କର କରୁନା ଆଜ୍ଞା।
ଓ ଖାଇବା ପାଇଁ ଖାଲି ରଖିଥାଆନ୍ତି ନାଇଁ?
ଆଜ୍ଞା।
ଆଚ୍ଛା।
ଆଜ୍ଞା, ଆଜ୍ଞା।
ଆଉ ସନ୍ଧ୍ୟା ବେଳକୁ କଣ ଖାଇବାକୁ ଖାଇଆକୁ ଦିଅନ୍ତି ତମ ଆପଣଙ୍କର କ୍ୟାମ୍ପ ରେ।
ଦିଆ ହଏ ବିସ୍କୁଟ ଦିଆ ହୁଏ। ଖାଇବାକୁ ହୁଏ ରାତିରେ ଖାଇବାକୁ ହୁଏ ଭାତ ଡାଲି। ଆଉ କୋବି ଆ ତରକାରୀ ଆଜ୍ଞା ଏଁତି ସବୁ ହୁଏ ଆଜ୍ଞା।
ଏହାକୁ ଆଉ ସବୁଦିନେ ସବୁଦିନେ ନାସ୍ ସ୍ତା ଫାସ୍ତା ସବୁ ମିଳେ ସବୁ ବିସ୍କୁଟୁ ପିସ୍କୁଟ୍। ସବୁ ଦିନେ ମିଳେ ନାଇଁ କି ଉଁ ଆପଣଙ୍କର କ୍ୟାମ୍ପ କେତେ ଦିନ ଏଟା। ରହିବ ସେଠେ।
ଆଜ୍ଞା ଦଶ ଦିନ କ୍ୟାମ୍ପ ଆଜ୍ଞା ହେବ ଆମେ କାଲି ଆସିଛୁ ତ ଆଉ।
ଓହୋ ଆଉ ସାତ ଆଠ ଦିନ ରହିବେ ଆଉ ଉଁ ହୁଁ। ସରିଲା ପରେ ଆପଣ ଘରକୁ ପଳେଇବେ ଆଉ‌।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆଜ୍ଞା।
ଓ ହଁ ଆଉ ପୁ ଏକ୍ଜାମ କେବେ ଅଛି ଆପଣଙ୍କର?
ଆଜ୍ଞା ଏକ୍ଜାମ ତ ଅଛି ସାତ ତାରିଖରେ ଅଛି, ଆମର ପରୀକ୍ଷା ତ ମୁଁ ଦେଇପାରିବିନି ତ। କଲେଜ ରେ ତାଙ୍କୁ ଦେଇକି ଆସିଥିଲି, ଗୋଟେ ଲେଟରେ ଦେଇକି ଆଇଛି। ଦେଇ ଦେଇକି ଆସିଲି ଆଉ ଗଲା ପରେ, ଏଠୁ ଯିବି ବୋଲି ତ ତାପରେ। ପରେ ଆଉ ପୁଣି ଆଉ କୋଡିିଏ ଦିନ ଛାଡିକିତ।
ଆଜ୍ଞା ଆଜ୍ଞା ଆଜ୍ଞା।
ଓହୋ ମାନେ ଲେଟର ଦେଇକି ଆସିଛନ୍ତି, ଆପଣ ଏଠୁ ସରିଲା ପରେ ଆପଣ ଆଉଥରେ ମାନେ ଏକ୍ସାମ ଦେଇପାରିବେ ଏୟା ତ।
ଆଜ୍ଞା ଆଜ୍ଞା।
ହୁଁ ହୁଁ ଆଉ ଘରେ ସବୁ ଆପଣଙ୍କର ଭଲ ଅଛନ୍ତି ବାପା, ମା, ବୋଉ ଦେହ। ଭଲ ଅଛନ୍ତି ମ।
କୋଡିଏ ମାର୍କଟା ଦେଇହବ କିନ୍ତୁ ହେଇ ଶହେ ମାର୍କ ହେଇଥିଲା ଦେଇ ହେଇନଥାନ୍ତା। ତ ସେ ଛହେ ଶହେ ମାର୍କ ହେଇଥିଲେ ଫେଲ ପଡିଯାଇଥାନ୍ତା। ତାକୁ ଆଉ ଥରେ ପଏ ଆଉ ଥରେ ପଏସା ଦେଇକି ଦବାକୁ ‌ପଡିଥାନ୍ତା।
ଆଚ୍ଛା ଆଚ୍ଛା ନାଇଁ ନାଇଁ, ମୁଁ କହିଲି ଆପଣଙ୍କର ଘରେ ଯୋଉ ବାପା, ବୋଉ ଅଛନ୍ତି ତାଙ୍କ ଦେହ ପା ସବୁ ଭଲ ଅଛି ତ?
ଆଜ୍ଞା ଆଜ୍ଞା।।
ହଉ ଠାକୁର ଜଗନ୍ନାଥ କରନ୍ତୁ, ଆପଣ ଭଲ ରଖନ୍ତୁ, ଭଲରେ ରୁହନ୍ତୁ। ଘରେ ବି ଭଲ ରୁହନ୍ତୁ, ଆଉ ଯୋଉ କାମରେ ଆଇଛନ୍ତି ସଫଳ ହୁଅନ୍ତୁ।
ଆଜ୍ଞା।
ହଁ ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ?
ଆପଣଙ୍କ ଘରେ କେମିତି ସବୁ ଭଲ ତ?
ହଁ ଘରେ ସବୁ ଭଲ, ବାପା, ଆଉ ମା, ବୋଉ ସବୁ ଭଲ ଅଛନ୍ତି। ବର୍ଷା ଆସିଛି ଏମିତି ବାହାରେ ବସିଛି ଆପଣଙ୍କ ସାଙ୍ଗେ ଟିକେ କଥା ହଉଛି ଗୋଟେ ଆନନ୍ଦ। ଲାଗୁଛି କଥା ହେବରେ।
ଆଜ୍ଞା ଆଜ୍ଞା।
କଥାହବାରେ ଗୋଟେ ଆନନ୍ଦିତ ଲାଗୁଛି।
ଆଜ୍ଞା ତ ଆପଣ କୁ ବହୁତ ଖୁସି ଲାଗୁଛି ଆପଣ।
ହଁ କଥା ଏଇକି ଗୋଟେ ଖୁସି ଲାଗୁଛି ଭଗବାନଙ୍କର ଯାହା ଯେତିକି ଅଛି। ସବୁ ଖୁସିରେ ରୁହନ୍ତୁ ଆପଣ‌ ବି ଖୁସିରେ ରୁହନ୍ତୁ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆଜ୍ଞା କିଛି କୁହନ୍ତୁ ତ ଆଜ୍ଞା ଆପଣ ଖରାବେଳେ ଏଇନା କଣ ଖାଇଥିଲେ।
ଏଇ ଉଁ ଭାତ ଡାଲି ଶାଗ ଆପଣ ଯେମିତି ଖାଇଥିଲେ କହିଲେ ମୁଁ ବି ସେଇ ସେଇ ଭଳିଆ ଖାଇଥିଲି ଆଉ। ହଉ ଭାଇ ଆପଣଙ୍କ ସାଙ୍ଗରେ ଏଇ କଥା ହେଇକି ବହୁତ ଭଲ ଲାଗିଲା। ରହୁଛି ଏବେ ତ ଟାଇମ ହେଇଗଲାଣି ଆମର ହଉ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଜ୍ଞା।